ସୁପ୍ନି।
ସୁପ୍ରଭାତ୍।
କଣ କରୁଚ?
କିଛି ନାଇଁ ଏଇ କାମ ଟିକେ କରୁଥିଲି ଏବେ ଟିକେ ଫାଙ୍କା ମିଳିଲା ବସିଛି ଆଉ।
କି କାମ କି?
ଆମର ଭୋଜି ଆଜି ଗୋଟେ ଅଛି ତ
ଆଚ୍ଛା ତମର ହଉଚି?
ହଁ।
ମୁଁ ତ ଭାବୁଛି ଆଜି ଆମ ମନ୍ଦିର ପାଖରେ କାହାର ଗୋଟେ ଭୋଜି ଅଛି ଭୋଜି କହିଛନ୍ତି ଆମ ଘରେ।
ହଁ ଆଚ୍ଛା ତମ ଘରେବି କହିଛନ୍ତି ତା ହେଲେ ତମେ ଆସିବ ଆଉ?
ହଁ ଆଉ କଣ କରୁଚ ସବୁ ଖାଇବାକୁ?
ଖାଇବାକୁ ହଉଚି ଅରୁଆ, ଡାଲମା ଖଟା, ପାସ୍, ପୋଟଳ, ପନିର
ହଁ। ବଢିଆ ଏତେ ସବୁ କରୁଚ ଆଉ ଆଜି କଣ କି ତମର?
ଆଜି ମୋ ଭାଇର ଜନ୍ମଦିନ ତ ସେଥିପାଇଁ ଦାଦା ଆ ଆସିଚନ୍ତି କରୁଚନ୍ତି।
ଆଚ୍ଛା ତମ ସେ ଟିଙ୍ଗୁ ଟା ତ ଛୋଟିଆ ପତଳା ବକ
ହଁ ହଁ ହଁ ସେଇ ସେଇ ଛୁଆ ଟା ହଁ। ଆଉ ତମେ ବି ଆସିବ? ଖାଇବା ପାଇଁ ଭୋଜି ଆଉ ନାଇଁ ଆମର ଏଇଠି ହେଇଥାନ୍ତା ଯେ ଘରେ ହେଲେ ଘରେ ହେଲେ ହୁନା ଦୁନିଆ କାମ ଆହୁରି ବହୁତ ଖଟିବାକୁ ପଡିଥାନ୍ତା।
ହଁ ପରା।
ପାଇଁ ଆମର କହିଦେଲୁ କି କିଛି ନାଇଁ ରାତିରେ ତ କୀର୍ତ୍ତନିଆ ଖାଇବେ ତାଙ୍କ ପାଇଁ ହବ ଆଉ ଏଠି ଆମର ବାହାରେ
ହଁ ହଁ ହଁ ହଁ ଭଲ କଥା ଠାକୁରଙ୍କ ପାଖରେ ପ୍ରସାଦ ଭାବିକି ସବୁ ଖାଇବେ ଆଉ ଭଲ କଥା। କଥା ଆଉ କେତେ ଲୋକ ସବୁ କରୁଛ ତଥାପି ମାନେ ଗାଁ ଲୋକ ବାହାର ଲୋକ ମନ୍ଦିର କରୁଛ ତ ବହୁତ
ନାଇଁ ହଁ ଗାଁ ଲୋକ ଯିଏ ଯିବ ସେଠି ଖାଇବ ଏଇଆ କରୁଚୁ ଆଉ ହଁ ଦି ସାହି ଭୋଜି କରୁଚୁ ଆମ ସାହିଟାକୁ ରୋଷେଇ ବନ୍ଦ କରୁଚୁ ଆଉ। ମାନେ ଯିଏ ଯିବ ସେ ଖାଇବ ଆଉ ସ୍ତ୍ରୀ ଲୋକଙ୍କ ପାଇଁ ଗାଡି ଅଛି ସେମାନେ ଯିବେ। ଏଇଆ ଆଉ।
ଆଚ୍ଛା ଭଲ କରିଚ ସବୁ ଭଲ ବ୍ୟବସ୍ଥା ତମର ଆଉ? ଆମେ ଶୁଣ ଭଉଣୀ ତମେ ଯେତେବେଳେ ଯିବ ମତେ ଡାକ କିବ ଖାଇବା ପାଇଁ ହେଲା କି ମୁଁ ଯିବି।
ମୁଁ ଡାକ ହଁ ଠିକ ଅଛି ମୁଁ ଡାକିଦେବି ତମେ ଯିବ। ଭୋଜି ଭୋଜି ବି ଆଜି ମୁଁ ଯାଇଥିଲି ଦେଖିବା ପାଇଁ ଖିରିଟା ବଢିଆ ବାସୁ ଥିଲା।
ହଁ ବାପ ମତେ ଆଉ ଖିରି କଥା କୁହନା ମୋର ଖିରି କୁ ବହୁତ ଦୁର୍ବଳତା ରହିଛି।
ହେଁ ମୁଁ ଜାଣିଚି ପା ସେଥିପାଇଁ ତମକୁ କହୁଛି ହେଁ ହୁଁ ଆଉ ତମେ କଣ କରୁଚ?
ଏଇ ବସିକି କଥା ହଉଥିଲି ଗୋଟେ ସାଙ୍ଗ ଟେ କଲ୍ କରିଥିଲା। ଏଇ କଣ ତାର ଦେହ ପା ଭଲ ନାଇଁ କି କଣ ଏମିତି ସବୁ କହୁଥିଲା କଥା ହଉଥିଲୁ ବସିକି ଆଉ। ଆଉ ତମେ ସବୁ ଘରେ କଣ ଖାଇଚ ସକାଳୁ?
ସକାଳେ ପିଠା, ଭଜା ଖାଇଚୁ ଆଉ ତମେ କଣ ସକାଳେ ଖାଇଚ?
ମୁଁ କିଛି ଖାଇନି ରୁଟି କରିଚି ସନ୍ତୁଳା କରିଚି ସବୁ ଖାଇବାକୁ ମୁଁ କରିକି ସମସ୍ତଙ୍କୁ ଖାଇବା ଦେଇ ସାରିଲିଣି ବାଢ଼ି ବୁଢିକି ନିଜେ ଖାଇନି ବସିଛି।
ନିଜେ କାଇଁ ଖାଇନ ତମର ପା ଏବେ ଷୋଳ ସୋମବାର ପୁରିଲା କଣ ସବୁ ଛୁଆଙ୍କୁ ଡାକିକି ଦେଇଥିଲ?
ହଁ ଷୋଳ ସୋମବାର ପୁରିଲା। ଏ ମ ମୋ ମା କୁ କହିଲି ପୁରୀ ଡାଲମା କରିବା ପାଇଁ ମୁଁ ଭାବୁଥିଲି ହେଲା କି? ସେ ଆଗରୁ ହଁ ମାରିଥିଲା ମୋର ଦିଟା ପିଲା ଥିଲେ ମୁଁ ସେ ହଁ ତାଙ୍କୁ କରିକି କରିଦେଇଥାନ୍ତି କେହି ନାହାନ୍ତି ସେ ସେ ଏକୁଟିଆ ମୁଁ ତ କିଛି ସାହାଯ୍ୟ କରିପାରିବିନି।
ହଁ ତମେ ବି ହଇରାଣ ହେଇଯାଇଥିବେ ତମେ ତମ ବୋଉ ବଡ ବୋଉ ବି ହଇରାଣ ହେଇଯାଇଥାନ୍ତ?
ହଁ ବଜାରରୁ ହଁ ଯାହାହେଲେ ତ ଖାଇବାକୁ ଦବକୁ ପଡିବ ବଜାରରୁ ଛୁଆଙ୍କ ପାଇଁ ଟିଫିନ କିଣି ଆଣିଲି ବରା ଜଲେପି ଆମ୍ବ ଥଣ୍ଡା।
ହେଲା ଆଉ ଛୁଆ ତ ସେଇଥିରେ ତ ଦେଲେ ଛୁଆ ଖୁସି ପୁରା ଆଉ।
ଖାଇବା କଥା ସବୁ ତ ଖୁସିରେ ଖୁସିରେ ଖାଇଲେ ନ ଖାଇ ପାରୁଲୁ ଯେ ହେଲା ଏମିତି ଆଉ ଗୋଟେ ପୂଜା ବି ପୁଣି କଲି ମନ୍ଦିର ପାଖରେ କୁହ ନା ତିନି ଘଣ୍ଟା ମୁଁ ମନ୍ଦିରରେ ବସି ରହିଛି ଜାଣିଲ ଯାଇକି ସାଢେ ବାରଟା ନା କଣ ସାଢେ ବାରଟା ବେଳେ ଆସିଥିଲି ବାରଟା ସାଢେ ବାରଟା ବେଳେ। ମାନେ ସେଦିନ ସଂକ୍ରାନ୍ତି ଥିଲେ ନା ଲୋକ ଯାହାହେଲେ ସେ ଯୋଉ କୋଡିଏ ଦଶ ଦଶ ମିନିଟ୍ କି ପନ୍ଦର ମିନିଟ୍ ଲାଗିବ।
ହଁ ଯୋଉ ଘିଅ ପୋଡିଲେ ସେଠି ଫୁଣି ଟାଇମ ଲାଗିବ ନା? ତାପରେ ହଁ ସେମାନଙ୍କର ବି ନନା ପୂଜା କରିକି। ତାପରେ ତମର କରିବ ନା ନହେଲେ ଛାଡି ଛାଡି ସେ ତ କରିପାରିବେନି।
ହଁ ପରା କଣ କରିବି ସେଇଥିାଇଁ ଟାଇମ ନେଇଗଲା। ମୋ ତ ମୁଣ୍ଡ ବିନ୍ଧିକି ପଡିଥିଲା ଯେ ଦି ଦିନ ଖଣ୍ଡ ବାନ୍ତି ପୁରା କରିକି ଗଡିକି ରହିଲି ଗ୍ୟାସ୍ ହେଇଯାଇଥିଲା।
ଓହୋ ମେଡିସିନ ଫେଡିସିନ ଖାଇଛ ନା?
ନା କିଛି ଖାଇଲିନି କିଛି ଖାଇଲିନି ଏଇ କିଛି ଖାଇଲେନି ରି ନମାଲ ସାଗୁ ପିଇକି ରହିଥିଲି ତାପରେ ପୁଣି ସାବୁ ପାଣି ପିଇଦେଲି ପେଟରେ ଟିକେ ଥଣ୍ଡା ରହିଲା ମେଡିସିନ କିଛି ଖାଇନି।
ଆମର ତ ଘରେ ଏଇନା ଲୋକ ପ୍ରବଳ ତା ଦେହରେ ପୁଣି ଗାଧୋଇବା ପାଇଁ ବି ବାଥରୁମ ରେ ଜାଗା ହଉନି ସକାଳୁ ଯଦି ଉଠିକି ନ ଗାଧେଇ ଗୁଫ ତ ଦଶଟା ଏଗାରଟା ପର୍ଯ୍ୟନ୍ତ ଯାମ୍ ଥିବ ବାଥରୁମ କିଏ କହୁଥିବ ମୁଁ ଯିବି ଇଏ ମୁଁ ଯିବି ଲାଷ୍ଟ କୁ ତ ମୁଁ ବାାରିକି ପଳ ଗାଧୋଇବା ପାଇଁ ଆଉ କିଛି ଏତେ ନାହିଁ ଅପସନ୍।
ହଁ ହଁ ଭଲ କଥା ବାଡିକୁ ଯିବ ଟ୍ୱିବଲ ଟ୍ୱିବଲ ପାଖରେ ବସିକି ଆରାମରେ ଗାଧୋଇବ ଖୋଲା ଖୋଲା ପବନରେ।
ହଁ ଆଉ କଣ କରିବ ଏଇ ଯୋଉ ହଇରାଣ।
ଗୋଟେ ବାଥରୁମକୁ ତମ ଘରେ କୋଡିଏ ଜଣ ଖଣ୍ଡେ ଲୋକ ଏବେ ଥିବେ।
ହଁ ଏବେ ଆମର କୋଡିଏ ଜଣ ନୁହେଁ ଅଠର ଜଣ ଅଛନ୍ତି ଲୋକ। ପିଇସା ପିଇସା ଆସି ଛନ୍ତି ଜଣେ ଟା ହେଲେ ଆମର ଉଣେଇଶ ଜଣ ଆଉ। ପିସା ଯଦି ଆସିବେ ଘରେତ ଯଦି କୋଡିଏ ଜଣ ଲୋକ ହେଇଯି
ଆ ମାନେ କେତେ କଣ କରୁଥିବେ? ଖାଇବା ପିଇବା ସରୁ ସବୁ
ହଁ ବା ଆମର ଗୋଟେ ଏଡେ ବଡ ହାଣ୍ଡିରେ ବସୁଛି ଖାଇବାକୁ ସେଟା
ସରି ଯାଉଛି ପଖାଳ ବି ହଉନାହିଁ ଖାଇବା ପାଇଁ ତା ପରଦିନ ସକାଳେ।
ଆଚ୍ଛା ହଁ ଆଉ କେତେ ଘରେ ସବୁ ଉଣେଇସି ଜଣ ହେଲେଣି କେତେ ବଡ ହାଣ୍ଡି ବସୁଥିବ। ସେ ଦିନ ଖାଉଥିବେ ତା ପରଦିନ ପାଇଁ ପୁଣି ଗୋଟେ ହାଣ୍ଡି ବସାଇ ଦେବ?
ହଁ ସେଇତ। ଆଉ ରୋଷେଇ ସବୁ ତମର ଡେଲି ଗୋଟେ ଟାଇମ୍। ଗୋଟିେ ଆଇଟମକୁୁ କରିକି କିଏ ଦେବେ କି? ପିଇସୀ ମାନେ କରୁଛନ୍ତି ହେଲେ ଏତେ ନୁହେଁ ସିଏ ତାଙ୍କ ବାପାଘରେ ଆସ ଥିଲେ ତାପରେ ପୁଣି ଏଠି ଆଉ ଖଟିବେ କି ତ ସେଥିପାଇଁ ହୁଁ ସେଥିପାଇଁ କରୁଛନ୍ତି ଆଉ
ପିଇସୀ ମାନେ କିି ସାହାଯ୍ୟ କରିଦେବେ ଆଉ
ହଁ ବେଶୀ ଆଉ କଷ୍ଟ ତାପରେ ମୋ ମମି ଯଦି ଏକା ହେଇଥାନ୍ତାେ ଆହୁରି ବେଶୀ କରିଥା ଯାହା ହଉ ମୋ ଉଁ ଯୋଉ ପିସି ମାନେ ଯୋଉ ନୂଆ ମମି ମାନେ ସାନ ମମି ଯିଏ ସିଏ ଆସିଛନ୍ତି ଟିକେ ହଁ ସିଏ ଟିକେ ଆସିଛନ୍ତି ବୋଲି ଆଉ ରକ୍ଷା ନହେଲେ ମୋ ମମି ବେଳେ ଗୋଟେ ଗୋଟେ ଟାଇମ ରେ ମୋ ମମି ପୁରା ଏକୁଟିଆ ହେଇଯାଏ ରୋଷେଇ କରି ଦବା ପାଇଁ ବାରି ହଇରାଣି ଆ ସେମାନେ ବି କିଛି କରିବେନି ଆଉ ହାତ ବଟେଇକି ରହିିବଥା ସାତ ବାନ୍ଧିକି ବ ହଁ ସେ ଯୋଉ କାମ ଫାମ କରିକି ତା ହାତ ଫାତ କ୍ଷୀର ଫିର ଇଏ ହେଇଯାଉଛି ସି କଣ ଆଉ ଓଜନ ଜିନିଷ ଟେକି ପାରୁଛି କି? କିବା ଓଜନ ଜିନିଷ ଟେକି ପାରୁନି ଗ୍ୟାସ ଫ୍ୟାସ୍ ତାପରେ ତଥାପି ଡକ୍ଟର ତାଙ୍କୁ ମନା କରିଥିଲା ଟେକିବନି ତଥାପି ସେ କ ମାନୁଛି। ଟେକିଦଉଛି ଯ ଶୀଘ୍ର ଧରି ଦଉଛି ତଣୁ ତାକୁ, ହଁ ମେଡିସିନ ଦେଇକି ଘସୁଛି ବସିକି ମୁ ଆଉ କଣ କରିମି ହଁ।
ଆମ ଘରେ ପର ସେଆ କୁହନା ମୋ ମା ର ବୋଉର ଦେହ ଖରାପ ଥିଲା ତାକୁଡ ସେ ମନାକଲାଓଜନିଆ ଜିନିଷ ଟେକିବନି ବେଶୀ ଚଲାବୁଲା କରିବନି ନଈଁବନି। ତେଳୁକୁ କେତେ କଣ ମନା କଲାରେ ମାସେ ପଡିକି ରହିଲା ଖଟରେ ସରିଲା ତାପରେ ତ ଉଠିଗଲା ଆଉ ତାପରେ ଉଠିଲା ତାପରେ ତା ଏବେ ସେ ଦୌଡୁଛି ତାକୁ କିଏ ମନା କରିବ କହୁନା?
ସେ କରୁଛନ୍ତି ଆଉ କଣ କରିବେ?
ମ ନିଜେ ନିଜେ ମେଡିକାଲ ଯାଉଛନ୍ତି ପଚା ପସା ଖର୍ଚ୍ଚ କରୁଛନ୍ତି କିଛି ଆଉ ନାହିଁ। ଆଉ ପଇସା ଟା ବି କ ପାଣି ଭଳି ମାନେ ପଳଉଛି ମେଡିକାଲ ଯାନ ପଇସା ଖାଲି ପାଣି।
ପାଣି ଭଳିଆ ଯିବ ହଁ ଆଉ ତମ ଭାଇଙ୍କର କହନ୍ତୁ? ତମ ଭାଇଙ୍କର କଣ ଦେହ ଖରାପ ଥିଲା ବା କଣ ହେଲେ କି?
ହଁ ପରା ତା ଦେହଟା ଖରାପ ଥିଲା ଏବେ ତ ଭଲ ହେଇଗଲାଣି ଆଉ ତାକୁ ବି ଡକ୍ଟର କହିଲେ ମେ ଖାଇବା ପିଇବା କିଛି ନହେଲେ ଖାଇବା ଟାଇମ ଟେବଲ ରଖିବଉ ତାର ମାସେ ଗଲେ। ଟ ଯେମିତି ଭଲ ହେଇଗଲା କହିଲଲା ତାର ଦିନ ତଟ ଏବେ ତ କ ବି ଉଠିନି। ମାନେ ଆଗରୁ କଣ ଏତେବେଳେ ଉଠିକି ତିନି ଟାଇମ ବିଶ୍ଵାସ କର ମଣିଷ ଖାଇସାର ସକାଳୁ ମାଣ୍ଡିଆ ପିଇବା ଆଗରୁ ହଁ ଯାଉଛି ଏବେ ଇଛା ହେଲେ ଯାଉଛି ଏବେ ଯେହେତୁ ଠିକ ହେଲାଣି ଆଉ ଯାଉନି।
ଓହୋ ଉ ତାଙ୍କୁ ମୁଁ କୁଆଇ କିଆରେ ମୁଁ ଏବେ ବଜାରରେ ଦେଖିଥିଲି ଉ ଏ ତିନି ଦିନ ହବ ତ ପୁରା ଝଡି ଯାଇଛନ୍ତି ପୁରା ଅ ହଁ।
ଏ ସାର୍ଟ ପ୍ୟାଣ୍ଟ ତାର ଖସି ଯାଉଛି ଆଉ ତମ କଣ?
ହଁ। ଜୟ ଭଳିଆ ହଁ ତାପରେ ମେଡିକାଲରେ ବି ଥିଲେ ନା ତ କି ପୁଣି ଖାଇବା ପିଇବା ବି ହେଇଥିଲା।
ସେଇପା ଶୁଣୁନ ଯେତେବେଳେ ମେଡିକାଲରୁ ଘରକୁ ଆସିଲା ସକାଳୁ ମାନେ ସକାଳ ଛଅ ରୁ ସାତଟା ଭିତରେ ସେ ସକାଳ ମାଣ୍ଡିଆ ଦିଆ ଖାଇଲା ତାକୁ ସାଲାଡ ଦିଆଯାଉଥିଲା। ଫୁଣି ଗାଜର ସାଲାଡ ଖାଉଥିଲା ପୁଣି ରୁଟି ଗୋଟେ ଖାଉଥିଲା। ନା ଆଉ କାଇଁ ଖାଇବ ଏବେ ସେ ତ ଉଠିନି ଗଜାମୁଗ ସକାଳୁ ଖାଉଥିଲା ସେ ବି ଉଠିନି।
ସକାଳୁ ହେଲେ ସେ ତାଙ୍କ ଖାଇଥାନ୍ତେ ଆଉ ଏ ଦଶଟା ବେଳେ ଏଗାରଟା ବେଳେ ଉଠିକି ଆଉ କଣ ଖାଇବେ?
ହଁ ଗୋଟେ ରୁଟି ପୁଣି ଆଗ ଭଳିଆ କଣ ଗୋଟେ ରୁଟି ଖାଇଦେଇକି କୋଉଆଡେ ଯାଉଛି? ହେଲେ ନା ଯାଉନି କୁଆଡେ ଘରେ ବସିକି ରହୁଛି ଏବେ ଯାଉନି ବେଶୀ କୁଆଡେ ଖରା ଫରା ପାଇଁ। ପୁଣି ଖରା ରୁଟି କେନାରୁ ଭାତ ଖାଉଛି ବେଶୀ କିଛି ଖାଉନି ରାତିରେ ଯାଇକି ଗୋଟେ ରୁଟି ଖାଇବ। ଆଉ ପୁଣି ମାନେ କଣ ତାକୁ କୁହାହବ ଛାଡ ଜଣେ ତ ହଇରାଣ ହଉଛି ତା ପଛରେ ପୁଣି ପାଞ୍ଚ ଜଣ ହଇରାଣ ଆଉ କିଛି ନାହିଁ ଆଉ କଣ? ଦେହ ବା ଖରାପ ହବ ଜଣଙ୍କର ତମେ ବି ଗୋଟେ ରୋଗୀ ହେଇଯିବ ଜାଣ? ହଁ ଆଉ ତମ ଭଉଣୀଙ୍କୁ ମୁଁ ଦେଖିଥିଲି କାଲି ବଡ ଭଉଣୀଙ୍କୁ ମାନେ କାଲି ତ ନୁହେଁ ପହର ଦିନ ପହର ଦିନ ଦେଖିଥିଲି ଲାଷ୍ଟ ଦେଖି ଥିଲି କଥା ହେଲି ତାଙ୍କ ସହ ତମ ବାରିମେଣ୍ଟ କହୁଥିଲେ କିଛି। ମୁଁ ଏମିତି ତମର ପଢା ପଢିବାରେ ପଚାରିଲି କହିଲେ ସେ କିଛି ପଢୁନି ଖାଲି ବୁଲୁ ଛି ବିଇଡି ଗୋଟେ ପରୀକ୍ଷା ଦେଇଦେଇଚି ଭାବୁଛି ମୁଁ ଏଣ୍ଟ୍ରାନ୍ସ କରାନ ସେ କାଲି ମାନେ ତମେ ଭାବଛ ମୁଁ ତମେ ପରା ଫାଷ୍ଟ କ୍ଲାସ ରେ ପଳେଇଆ ଆସି ରାଙ୍କ ଦେଇକି ହେଲା କି। କହିଲେ କହିଲେ ଆଉ କିଛି ପଢା ପଢି ନାହିଁ ଗୋଟେ ଏଣ୍ଟ୍ର। ନ୍ସ ‌। ସେ ଟିକିଏ ତାର ବୁଲୁଚି ଆଉ ଭାଉଜ ମୁଁ ତୀର ମାରି ଦେଇଚି ମୋର ଆଉ। କରିବା ନାଇଁ ଆଉ ପୁଣି ଏଣ୍ଟ୍ରାନ୍ସ ଆଇଲା ପରେ ପୁଣି ଯାହା ପଢାପଢି କରିବୁ ଏବେ ଗୋଟେ ବହି ଟେ ଆଣିକି ପଢନ୍ତ ତମେ। ଏ ସେଇଆ କରିବ କିଛି ପଢାପଢି କରୁନି।
ହୁଁ ପଢିବି କଣ ଘରେ ତ ଏଇଆ ଲୋକମାନେ ସବୁ ଅଛନ୍ତି ଆଉ କଣ କରିବି।
ପଢିବ ନା ତମେ ନ ପଢିଲେ ପୁଣି ଦେଖ ଏବେ ଦି ମାସ ସାରିିବ ପୁଣି ସେତେବେଳେ ଯିବ ଯୋଉ। ପାଠପଢିଥାନ୍ତା ଏବେ ସେଇଟା ସାରି ଦେଇଥାନ୍ତ ସେତେବେଳେ ବୁଲିଥାନ୍ତ ଅସୁବିଧା କଣ ଅଛି।
ହଁ ଯେ ହେଲେ କଣ କରିବି ତ କୋଡିଏ ଦିନି ପାଖାପାଖି ହବ ଘରେ ଆମର ଲୋକ ପ୍ରବଳବ।
ବାପ ଏ କୋଡିଏ ଦିନ ହେଇଗଲା ତମ ଘରେ ସତ ଷୋହଳ ସତର ଜଣ ବସିଚ?
ହଁ କେତେ କେତେବେଳେ ଫାଙ୍କା ହୁଁ ହୁଁ। ଫାଙ୍କା ହେଲେ ସିନା ଗୋଟେ ମଣିଷ କଣ କରିବ ଫାଙ୍କା ତ ହଉନି ଆଉ କଣ କରିବ ମଣିଷ।
ଆଚ୍ଛା।
ହଁ।
ଭଲ କଥା ଆଉ ଆଉ ତମ ଦେହ ଏବେ ସବୁ କେମିତି ଅଛି। ହଁ ଆଉ ସବୁ ଭଲ। ଏଇ କୁହନା ଆମ ଆଡ଼େ ଏପଟେ ବର୍ଷା ହଉଥିଲା ଏଇ ଜର ଟା ହେଇଚି। ଏଠି ପରା ବର୍ଷା ହଉଥିଲା କାଲି ଭିଜିିଗଲି ଜାଣିପାରିଲିନି। ଟିକିଏ ଲେଟରେ ଫେରିଲି ଆସିଲା ବେଳୁ ବାଟରେ ରେନି କୋଟ ନାହିଁ ଛତା ନାହିଁ ଭିଜିକି ଫେରିଲି। ଆଜି ଜରଟା ହେଇଯାଇଛି ଘରେ ପଡିକି ରହିଛି ଆଉ ହଁ ପରା ସେଇ ସକାଳୁ ମୁଁ ଶୋଇକି ରହିଚି ଘରେ।
ତାଜା ମେଡିସିନ ଫେଡିସିନ ଖାଇଦେଲଣି ଟିକେ ନାନୀ।
ଆଉ ବା ବାହାରେ ଯଉ ମେଡିସିନ ଆଣିବାକୁ ଦେହରେ ବଳ ନାହିଁ ଆଉ ଘରେ ବି କେହି ନାହାନ୍ତି।
ବଡ ବାପା ତମ ବଡ ବାପାଙ୍କୁ ନହେଲେ କହିଥାନ୍ତ ତ ସେ ନେଇ ଆସନ୍ ନହେଲେ ତମ ଘରେ ପାଇ ଚିଣ୍ଟୁଆ ନନା ଅଛି ତାକୁ ନହେଲେ କହିଥାନ୍ତୁ।
ଏଠି କାହିଁକି ତା ନାଁ ଉଠଉଚ କହିଲ ଆମ ଘରେ। ଭଲ ନୁହନ୍ତି କଣ କହିବି।
ହୁଁ ହୁଁ। ମୁଁ ଶୁଣିଥିଲି ତାଙ୍କ ମୁଁ ଶୁଣିଥିଲି ଯଉ ଚିଣ୍ଟୁଆ ନନା ହର ଗାଁରେ ଗୋଟେ ଲୋକ ଟେ କିଏ ପଳେଇ ଆସିଥିଲା ଗୋଟେ ଛୁଆ ଟେ। କାଲି ରାତିରେ ନା କଣ ପଳେଇ ଆସିଥିଲା ତା ଉଁ କେଉଁଝର ରୁ ନା ସିଆଡୁ କୁଆଡୁ ଦୂରରୁ ଆସିଥିଲା। ତାକୁ ପଚାର ଉଚାର କଲେ କୁଆଡୁ ଆଇଚୁ କଣ କରିଚୁ କିଛି କହିଲାନି। କହିଲାନି ପୋଲିସ ଡାକିଲେ ପୋଲିସ ଡାକିକି କହି ଦାଉ ତାକୁ କି ଯା ଯୋଉ କହ କି କଣ ପୋଲିସ ବି ଡାକି ପଚାରିଲା କିଛି କହିଲାନି ସେଠି ପୋଲିସ କିଛି ତ। କହୁନି ଆଉ ଯଦି କଣ ହେଲା ତାହେଲେ ଦେଖିବା। ତାକୁ କାହିଁ ନବା ବେକାର ଟା ରେ କଉଠୁ ଆଇଲି। ଯଦି କଣ ହବ ଯଦି କିଛି ହେଲା ତାପରେ ଦେଖିବା କଣ କରିବା ଆଉ। ଏଇଆ କହିକି ତାର ପୋଲିସ ପଳେଇଲା ସେ ତାର ଗୋଟେ ଠା ଠାକୁର ପିନ୍ଧା ଅଛି ସେଇଠିକାଳେ ବସିଥିଲା ବସିକି ତାର ସେଠି ଶୋଇଲା ସକାଳେ ଅଛି କି ଗଲାଣି କେଜାଣି।
ଆଚ୍ଛା ତାହେଲେ ଏତେ କଥା ହେଇଯାଇଛି ସେ ସେୟା ଘୋଷାଛି କା ସ କଥା ହଉଥିଲା ମୁଁ ଆଉ କିଛି ବୁଝିପାରିଲିନି।
ହୁଁ। ସେ ଦି ଟା ପାଖାପାଖି ହବ ସେ ଥିଲା ଗଲି ତା ପାଖକୁ। ମାନେ ପୋଲିସ ବି ଦିଟା ପାଖାପାଖି ହବ ଆଇଲା। ଅଁ ଦେଖିଲା ବେଳକୁ କିଛି କହିଲାନି ତ ଆଉ ପୋଲିସ ଗୁରା କିଛି